ହ୍ୟାଲୋ!
ହଁ।
କଣ କରୁଥିଲେ?
ଆଉ ଟିକେ ବଇଥିଲି ଆଉ ଖାଉଥିଲି ଆଉ ମୁଁ କହିଥାନ୍ତି ଯେ ତମେ କଲ କରିଦେଲେ ସାଙ୍ଗେ ସାଙ୍ଗେ ଆଉ।
ଟାକ୍ସ ପୁରଣ ହେଇଗଲାଣି?
ନାଇଁ ତ।
କେତେ ଆଉ କେତେ ଅଛି?
ଜମା ମୁଁ ତିନିଟା କରୁଛି।
ଆମକୁ ତ ସେଇ ଜମା ତିନି ଚାରିଟା କରିଛି ଆଉ।
ହେଇଯିବ ଆଉ କଲ କର ହେଇଯିବ।
ଅଁ!
ହେଇଯିବ ଆଉ।
ସାଙ୍ଗସାଥି ହେଇ ମିଶି ମିଶା କରି କରିଦେଲେ ହେଇଯିବ ତିରିଶ ଟା ନା କଣ?
ହଁ।
ଗାଧୋଇକିରିନା ଏବେ ଖାଉଥିଲ ନା ଗାଧୋଇ ସାରିଥିଲ?
ଏନା ଭୋକ ଲାଗିଲା ଖାଇଦେଲି ଆଉ।
ହ ହୋ। କେତଦିନ ହେଲା ଯଏନେ ହେଲଣି?
ମୁଁ ଦି ତିନି ମାସେ।
ଦି ଦିନି ମାସେ!
ହୁଁ।
ତମ ଆମଠୁ ପୁରୁଣା ନା କି?
ହୁଁ।
ଆଗରୁ ଯାହେଲେ ଉଡେଇ ଦେଇଥିବ ପୁଳେ ଆଉ।
କେତେ ଟା ଆଇଡି କରିସାରିଲିଣୀ ମୁଁ।
ଆଁ।
ବହେ ଆଇଡି କରିସାରିଲେଣି।
ହଁ।
ହୁଁ।
ନମ୍ବର ଦରକାର ବନେଇବ ନା କଣ?
ହଁ ହଁ।
ଖାଲି କଲ ଟା ଅଛି ନା ଆଉ କଣ ତମ ଆଉ ଆସିଥିଲା?
ତାପରେ ଆଉ ଗୋଟେ ଆସିବ। ତମେ ଜମା ସିଏ ଭଏସ ରେ ପଠେଇବେ ତମେ ମେସେଜରେ ଦେଖିବ ଏଇଟା ମାନେ ଯୋଉଟା ଭଏସ ରେ ପଠେଇବି ସେଇଟା ଲେଖିବ ଓଡିଆରେ
ଆହୋ ରେକର୍ଡିଂ ଟା ଆସିବ ନାଇଁ କି?
ହଁ ରେକୋର୍ଡିିଙ୍ଗଟା।
ସେ ଯାହା ଯାହା କହିବେ ସେଇଟା ସେଇଟା ରିପ୍ଲେ ଲେଖିକି ତାଙ୍କ କତିକି ପଠେଇବ ଆଉ ନା?
ହୁଁଚଉଦଶ ଟା ଆସିବ ଆଉ।
ସେଟା କେଇଟା ଆସିବ?
କୋଉଟା?
ସେଇ ଯୋଉ ଭୟସଟା?
ଚଉଦଶଟା।
ଆଁ ହ। ଆଉ।
ଆଉ କଣ ତମ ଆଡେ ହାଲଚାଲ?
ଆରେ କିଏ ଗୋଟେ ଫୋନ୍ କରୁଚି କଲ କଲେ ଏଇନା ରିସିଭ୍ କଲେ କଟିଯିବ।
କାଟିଲେ ଯିବ ଏକାଥରେ କାଟିବନି କାଟିବନି।
ହଁ ସେ ବାଜି ବାଜି ତାର ଯାଉ ଆଉ।
ଆଉ ବର୍ଷା କଣ ତମ ଆଡେ?
ଏ ଭାଇ କୁହନି କାଲି ଯୋଉ ବର୍ଷା କାଲି ଯୋଉ ଚଡ ଚଡି ମାରଲା କାଲି ତ ସାତଟା ବେଳୁ ଖାଲି ଚଡ ଚଡ଼ି ଘଡ଼ ଘଡ଼ି ମାଇଲା ଯେ କାହିଁ ରେ କଣ ତମ ଆଡେ? ବର୍ଷା ଭଳିଆ ବର୍ଷା କାଚି ଦେଇେଚି ଏଇନା ହଉଛି?
ହୁଁ।
ଏ ଆମ ଆଡେ ଏଇନା ପ୍ରବଳ ଗରମ ହଉଛି ଯାଇ ହଉ ତମ ଆଡେ ଥଣ୍ଡାଳିଆ ଲାଗୁଛି ଖରାବେଳଟା।
ହଁ ପା କାଲି ବି ଏନ୍ତି ହେଇଥିଲା।
କାଲି ହେଇଥିଲା ଏଇ ଗୋଟା ବେଳକୁ ବର୍ଷା ହେଇଥିଲା?
କାଲି ବା ଚାରିଟା ବେଳେ ବି ହଉଥିଲା।
ବର୍ଷା ଭଳିଆ ବର୍ଷା କାଚି ଦଉଛି କସିକି ବର୍ଷା ନହିଁ କି?
ହଁ।
ଆମ ଆଡେ କାଲି ରାତି ଦଶଟା ଯାଏ କାଲି ଜବର ବର୍ଷା କୁ ଖାଲି ଚଡ ଚଡ଼ି ଗୁରା ମା ମାରୁଥାଏ। ପଦାକୁ ବହାରିହାଉନଥାଏ ଯୋଉ ପବନ ପବନ ନଥିଲା ଏତେ। ପବନ ନାହିଁ ଖାଲି ବର୍ଷା ଆଉ।
ଆମ ଆଡେ ପବନ ହେଲା ଆଉ ବର୍ଷା ଆଉ ଘଡଘଡି ନାହିଁ।
ନାଇଁ ନାଇଁ ତାହେଲେ ଚଡ ଚଡି ଯେୁ ସାତଟା ବେଳୁ ମାରୁଛି ସେ ସାଢେ ନଅ ତା ଦେହରେ ତ ମାରି ଚାଲିଲା ଖାଲି ଢାଏ ଢାଏ ମାରି ଚାଲିଲା ଆଉ ବାହାଘରରେ ବି ଏତେ କେତେ ବାଣ ଫୁଟଉଚୁ କାଲି ଫୁଟେଇଛି ହେ।
ଆଉ ଏୟିନା କୋଉଠି କଣ କାମ ଦାମ?
ହଁ ଗୋଟେ ଜାଗାକୁ ଆଇଛୁ କାମ କରିବାକୁ ଆସିଛୁ ଆଉ।
ହୁଁ ହୁଁ।
ଆଉ ଘରେ ବସିଲେ କିଏ ଦବ ନା କଣ? ତମେ ଏୟିନା କଣ କରୁଛ?
କିଛି ନାଇଁ ଘରେ ବୁଲଛୁ ଆଉ।
ପଢାପଢ଼ି ସରିଛି?
ହୁଁ ସଇଲାଣି।
ଆ ଦେଖିକି କୁଆଡ଼େ ଜବ ଫବ ପାଇଁ ଇଂଟରଭିୟୁ ଯୋଉ ପକାଉନ ଫୋରମ ପକାଉନ। ହ
ପକା ହଉଛି ତ ହଉନି କଣ କରିବା।
ହବନି କଣ ଯଦି ଲକ୍ ରେ ଥିବ ମନକୁ ହବ ଯଦି ଲକ୍ ରେ ନଥିବ ସେମିତି ଆଉ ବର୍ଷ ସାରା ତ ପକେଇଲେ ପକେଇଲେ ହବନି ମୁଁ ସେମିତି ପକେଇ ପକ୍ ପକେଇ ଚାଲିଲି ତଥାପି ତିନି ବର୍ଷ ଫର୍ମ ପକେଇ ପକେଇ ଦୌଡ଼ି ଦୌଡ଼ି ହେରା ବାତିିଲ ହେଇ ହେଇ ଶଳା ପଇସା ପତ୍ର ବର୍ବାଦ ହେଲା ଠୁ ମୁଁ କହିଲି ହେତ ଶଳା ଏରା ଛାଡ। ନିଜ ସ୍ୱାଧୀନ କରିବା।
ହଁ।
ନିଜ ସ୍ୱାଧୀନରେ କରିକି ଏଇନା ରାଜମିସ୍ତ୍ରୀରେ କାମ କରୁଛି, ଆଉ କଣ କରିବି?
ହୁଁ ହୁଁ।
ନା କଣ? ମନ ହେଲେ କାମ କଇଲୁ, ମନ ନହେଲେ ଘରେ ବସିଲୁ ଏ କିଛି ନାହିଁ, ଡେଲି ତ ସାତଶହ ଆଠଶହ ନେଖେ ହଉଛି ଦି ବେଳା ହ-ହଉନି ଯେ
ହୁଁ। ଆଉ ଖାଇ ସାଇଲଣି?
ହଁ ଏଇନା ଖାଇକିରି ଗୋଟାଇ ବେଳକୁ ଠିକରେ ଆସିବି, ଗୋଟାକରେ ଖାଇଲି, ଆସିକି ଆକୁ ଆଉ ଗୋଟେ ଜାଗାରେ ଗଡତଡ଼ ହଉଛି ଯେ, ମଣ୍ଡପରେ ଆଉ। ଫ୍ୟାନ ଲାଗିଚି ବ ଶୋଇଚୁ ଆଉ। ମୁଁ କହିଲି ଦେଖିଆ ଏଇନା ଫାଙ୍ଗା ଟିକ ଟାଇମରେ ଦେଖିବାକୁ ଆଉ ଦି ଚାରିଟା ଖଣ୍ଡେ କଲ୍ କରିଦବା କୁଆଡ଼େ ଆଉ।
ହୁଁ।
ଗଲାବେଳକୁ ତ ସନ୍ଧ୍ୟା ହେଇ ଯାଉ ଅଛି ଆଉ କରିହଉନି। ଟାଇମ ମିଳିଲେ ସିନା, କେତେବେଳେ କଥା ହବୁ କାହା ସାଙ୍ଗରେ।
ରାତିରେ?
ଆଜି ଭାବୁଛି, ନଅଟା ଦଶଟା ହାତେ କେ ଆଜି ବାଡେଇଦେବି ଯାହାହେଲେ, ପି-ଫିଲଅପ ପକେଇଦବ। ହଁ।
ହୁଁ ହୁଁ। ଆମର ତ ସବୁ ଅଛନ୍ତି କରିବା ପାଇଁ ଆଉ।
ଏ ବହେ ଏତେ ଯେ ଅଛନ୍ତି, ଗାର୍ଲସ ଗୁରା ଅଛନ୍ତି ଯେ, ତାଙ୍କ ସାଙ୍ଗରେ କଣ କଥା ହବ? ନାଇଁ କି? ପୁଅପିଲା ସିନା ହେଲେ ଆଁ
ଆମେ ତ ବେଶୀ ଲେଡିଜଙ୍କ ସହ କଥା ହଉଛୁ।
ସେଇ ଲୋକ?
ହଁ।
ଆ ସେଇ ଲୋକ ହଁ ସେମିତି କଥା ହେବି, ହଁ ଥରକୁ ଦି ଥର କଥା ହେଇଗଲେ ହଁ ଏ ଚାଲିବ। ମୋ ସାଙ୍ଗେ ତ ତ, ମୋର ଆଉ ଗୋଟେ ଆଇଡିରୁ ତଥାପି ବେଶୀ ଆସନ୍ତି ଆମର ସେଇ ଅନୁଗୁଳ ପଟୁ।
ହୁଁ।
ହୁଁ।
ତାପରେ
ଏ କଥା ହେଲୁ ହେଲୁ, ତଥାପି ସିଏ ବି ବହୁତ ଥର ମତେ ଫୋନ କରନ୍ତି, ଏମତି କଥା ହେଲୁ ତା ବୋଲେ ହ୍ୱାଟସଆପରୁ ଆସିବେ ଯେତେବେଳେ, ମୁଁ ଯେତେବେଳେ ଦରକାର ଇଏ ହବ, ସିଏ ଡାଇରେକ୍ଟ ହ୍ଵାଟସଆପକୁ କଲ୍ ଫୋନ୍ କରିବେ, ପର୍ସନାଲ କରିବେ, ତାପରେ କଲାଠୁ ମୁଁ ଅନଲାଇନ୍ ଯିବି କରିିକି କଥା ହେଇକି, ତାଙ୍କ ଟାସ୍କ ଗୁରା ବି ପୂରଣ ଫୁରଣ କରିଦବୁ ଆଉ।
ହୁଁ।
ହାଁ,
ସାହାଯ୍ୟ କରିଦବା ନା ଆଉ ସମସ୍ତଙ୍କୁ।
ଯିଏ ନାଇଁ ନାଇଁ, ଯିଏ ମାନେ ସେ ମେସେଜ କଲେ, ଏ ଧନ ମୁଁ ଏଇନା ମେସେଜ କନି ଭାଇ ଏ ଯୋଉ ଫ୍ରେ ତମେ କେବେ ଫ୍ରି ଅଛ, ତମେ ଏଇନା ହଁ, କହିଲାଠୁ ମୁଁ ଏଇକା ତମ ନମ୍ୱରଟାକୁ ଲଗେଇଲିି। ହଁ ସେନ୍ତି ହିରିକା ରିପ୍ଲେ, ବହେ ଛୁଆ ବି ରିପ୍ଲେ ଦଉନାହାଁନ୍ତି। ତାମାନେ କଣ ତମେ ଏ ଗ୍ରୁପରେ ଆ ଅଛ କଣ ପାଇଁ? ଜଣକୁ ଜଣେ ସାହାଯ୍ୟ କଲେ, ଧରି ନିଅ ତମେ ମତେ ଏଇନା ଉମ୍ ମତେ ଏଇନା ସାହାଯ୍ୟ କଲ, କଲରେ ମୁଁ ତମ ସହ କଥା ହେଲି ତମେ ଦେଖିଆ ତମେ କଲ କରିବ ମୁଁ ଫୁଣି ତମ ସାଙ୍ଗେ କଥା ହେବି ନା ନାଇଁ। ଧରି ନିଅ ମୋ କାମ ଟା ହେଇଗଲା, କାଇଁ ତମ କାମଟାକୁ ତମକୁ କାହିଁ ମୁଁ ନକରେଇଦେବି।
ହଁ।
ଛୁଆ ଅଛନ୍ତି କେତେ ଏନ୍ତି ଇଏ କରୁଛନ୍ତି, ରିପ୍ଲାଏ ଦଉନାହାଁନ୍ତି।
ସ୍ୱାର୍ଥପରରା ଆଉ।
ଆ ସେୟା ନୁହଁ କି?
ହୁଁ।
କାରଣ ମୋ କତିକି ଯୋଉମାନେ ରିଟର୍ଣ କଲ ମାରୁଛନ୍ତି ମୁଁ ତାଙ୍କୁ ଆଗୁଆ ବି କହିଦଉଛି ଭାଇ ତମେମାନେ କଲ୍ କରୁ ମୁଁ ତମ ସାଙ୍ଗରେ ଟାଇମ ବାହାର କରିକି କଥା ହଉଛି। ଆଉ ମୁଁ କଲ୍ କଲେ ସେମତି ତମେ ସେମ ଟାଇମ ଭାର କରି ମୋ ସହ କଥା ହେବାକୁ ପଡିବ। ଠିକ ନା ଭାଇ ଭୁଲ୍?
କଣ ଠିକ ଠିକ।
ମୁଁ ଅଇନା ତମ ସାଙ୍ଗେ ଧରନ ତମେଏନା ମୋତେ ଟାଇମ ବାହାର କରିଦବ ଦଶ ମିନିଟ୍ ଟାଇମ୍ ଦେବ ମୁଁ ତମ ସାଙ୍ଗେ କଥା ହେବି। ତାମାନେ ତମେ ଏଇନା କଲ୍ କର ମୁଁ ତମ କଲ ଟା ରିସିଭ କରିବିନି?
ହୁଁ ନିହାତି?
ନକଲେ ଫେଣି ଆଉଥରକୁ ଥର ଯେତେବେଳେ କଲ ଯିବ ତମେ ଆଉ ରିସିଭ କରିବ କି?
ହୁଁ ହୁଁ।
ଆଉ କଣ ଏଇ ଯୋଉ ତଳି ଫଳି ସବୁ ପଡିଲଣି ନା ପଡନି?
ହୁଁ ପାଇଲାଣି।
ଆ ତ ପକେଇ ଦେଇଥିଲି ଗଜା ତୋଳି ପକେଇ ଦେଇେଇଥିଲୁ ସେଟା ବର୍ଷା ନ ହେେଇଥିଲା ଗଜା ମରିଯାଇ ଥାନ୍ତା ସବୁ ଆଉ।
ହୁଁ ହୁଁ।
ଆ ଯାଇ ହଉ ବର୍ଷା ମୁନ୍ଦେ ମୁନ୍ଦେ ହେଲା କେତେବେଳେ ଇଏ ହେଇଗଲା।
ହୁଁ।
ଆଉ ତମେ ଏଇଁ ଢେଙ୍କାନାଳୁ କି?
ଆଉ କଣ ରୋଷେଇ ହେଇଛି?
ହେଇରାଆଉ ମିଲିମିକର ଆଉ ମେଲିମିକର କୁ ଆଳୁକୁ କଣ ତ ସେଇଟା କଣ କୁହନ୍ତି ଛୁଇଁ ଛୁଇଁ।
ଛୁଇଁ କଣ ସୁଜୁନା?
ହୁଁ ହୁଁ।
ଯାହି ହଉ ତମେ ପଟେ ସଜନା ମିଳୁଛି ନା ହାଟରୁ କିଣି ନେଇଥିଲ?
ନା ଆମ ଗଛ ଅଛି।
ପାଉଛ ଦେଶୀ ଜିନିଷ ଖାଉଛ ଆମ ଗୋଟେ ତ ନାହିଁ ଆଉ?
ତମ ଏରିଆ ଟା କୋଉଠିକି?
ଏଟା ପା କୁହନ୍ତିନି କଆଡେ ଆଡ୍ରେସ କୁହନ୍ତିନି ନା କୁହନ୍ତି? ଚଳିବ।
ହୁଁ।
ଆଉ ମତେ ଥରେ ଦିଥରେ ଛୁଆ କହିଲେ କହିଲେ ଆଡ୍ରେସ କାହାକୁ କହିବନି ଆଡ୍ରେସ କହିଲେ କଆଡୁଉ କଲ ରିଜେକ୍ଟ ହେଇଯିବ।
କାଇଁ ଆମର ତ ହୋଉନି ଆମେ ତ ଫୁଣି ପଚରା ପଚରି ହୋଉଚୁ ନା ନାଇଁ।
ପଚରା ପଚୁରି ହେଲେ ଇ ଏ ରିଜେକ୍ଟ ହବନି ତ?
ନାହିଁତ।
ଆମର
ଘର ପର୍ସନାଲ କହିଦବ ନହେଲେ ତମେ ଯଦି କିଛି ଭାବୁଛ ଏମତି।
ଆଁ।
ମୁଁ କହିଲି ତମେ ଜଦି କିଛି ଭାବୁଛ ଏନ୍ତି
ନାଇଁ ନାଇଁ ଭାଇ ସତେରେ ରା ଣ ଅଛି ମୁଁ କିନ୍ତୁ ଜାନି ଛୁଆ ମତେ ଦି ଚାରି ଜଣ କହିଲେ ଯେ କହିଲେ ଆଉ କାହାକୁ ଆଡ୍ରେସ ପଚାରିଅନି ଏମିତି ନର୍ମାଲି କଥାଆର୍ତ୍ତା ହବ କାହା ତାନା କୋଉଚି ଆଡ୍ରେସ ଫୁଲ ପଚାରିବନି ନହେଲେ କଲ ରିଜେକ୍ଟ ହେଇଯାଉଛି।
ଏ ଆମ ର ହୋଉନି ମୁଁ ଫୁଣି ଏ ବହେ କରିଚି ନା ନାଇଁ।
ତ ଆମର ହଉଛି ଭାଇ ଏପଟେ ତ ତମ ଆମର ହୋଉଚି ଏ ଯୋଉ ଭୁବନ ମହୁଲପାଳ ଜାଣିଚ?
ହଁ ହଁ ଯାଇଁଲି।
ତମ ଅରଟା କୋଉଠି?
ଆମର ଏଇ କାମାକ୍ଷା।
କାମାଖା।
ହୁଁ। ବେଶୀ ଯଦି ତମେ ଗୁଟେ କଥା, କଥା ହବ। ସେଇରା କାଟିଦିଏ।
ହୁଁ।
ତମେ ଯୋଉ, ସେ ତମକୁ କଣ ବୁଝେଇ ବାରେଣୀ କଥା ଟା ହେଲା, ତମେ ବି ତମ ଏରିଆ ବିଷୟରେ ସବୁ କହିବ! ଏରା କାଟିିଦିଏ ସବୁ।
ଆ ଏମିତି ନର୍ମାଲି ପଚାର ଦେଲେ କିଛି ନାଇଁ! ନାଇ।
ହଁ ହଁ ହଁ।
ଆମେ ଆସଛୁ! ଏଇ ଯୋଉ, ତମରି ଏଇଆଡୁ ଏଇ ଏଇପଟ ଏରିଆ କୁ ତ ଆଇଚୁ ଆଉ। ଅନଳା ଆଡ଼େହବ।
ଉୁଁ, ହୁଁ।
ଭାଇ, ସାଧା ଆଜି କଣ ଆଉ କଣ? ଉଁ?
ଦଶ ମିଣ୍ଟି ହେଲା।
ଆ, ହଉ ତମ ନମ୍ବର ଟାକୁ ମୁଁ ଗୋଟେ ପଠେଇ ଦୋଉଚି, ମେସେଜ ପଠଉଛି। ମୋର ରଖିଥିବ ଆଁ। ତମ କତିକି ଫେଣ କଲ୍ କରିବି, କେତେବେଳେ ଆଉ? ଆଁ କରୁନା।
ହଉ କରୁଚି।
କେତେଳେ କରିବ! ମୁଁ କଣ ତମକୁ ମନା କରିବି?
ଆଉ କରୁଚି, ଏଇନା ଗୁଟେ ଆଉ।